କଣ କରୁଛ ଏଇଖୁଣା
ହେ ଜଷ୍ଟ ଖାଇକି ଉଠିଲି ଆଉ
ଓହୋ ଯୋଉ ଯୋଉ ସମୁତନ ଯେଉଁ ସମୁଦ୍ର କଥା ତ ମୁଁ ତ ଭଲ ଲାଗେ ନା ସେ ଯେଉଁ ସମୁଦ୍ର କି ପୁରୀ ଫୁୀ ଯେ ବିଚ୍ ଏରିଆ
ହଁ
ହଁ ସେ ଦେଖିନା ଯୋଉ ବିଚ୍ ରେ ଦେଖିନା ଯୋଉ ଚିଊ ଫିଊ ସେଇଟା ତ କଣ ଡର ଥରେ ଯାଇଥିଲ
ଥରେ ମାତ୍ର ଥରେ ଯାଇଥିଲି
ଆଉ ଯୋଉ ଦେଖିଛ ନା ଯୋଉ ଗୋଟେ ଗୋଟେ ଥିବ ଗୋଟେ ଯୋଉ କହନ୍ତି ଜେଟ କି ଗୋଟେ ଥିବ ଦେଖୁଛ ନା ଯୋଉଥିରେ ମାନେ ଗାଡ଼ି ଭଳିଆ ଥିବ ସମୁଦ୍ର ଭିତରେ ଇଏ କରୁଥିବେ
ହୁଁ ନାଁ ଲୋକି ନା
ଦେଖିନା ଗୋଟେ ଗାଡ଼ି ଭଳିଆ ଏଇସିଲିଟର ମୋଡୁଥିବେ ସମୁଦ୍ର ଭିତରେ ତାର ପାଣିରେ ସେଇଟା ଚାଲିବା ପାଇଁ
ସେଟା ହେଉଛି ଆମର ବୋଟ୍ ବୋଟ୍ କୁହନ୍ତି
ବୋଟ୍ ନୁହଁ ଏଟା ପୁରା ପୁରା ଟୁ ବିଲ ବାଇକି ନୁହଁ ନା
ପୁଅ
ସେଇଟା ସେଇଭଳିଆ ବାଇକି କିନ୍ତୁ ତାର ଚ କ ଥିବ ବାଇକିର କିନ୍ତୁ ତାର ଚକ ଫକ ନଥିବ ଗୋଟେ ବୋଟ୍ ଭଳିଆ ହେଇଥିବ ଯେମିତି ବାଇକିରେ ବସନ୍ତି ସେଟା ସେମିତି
ହଁ ଦେଖିଛି ଦେଖିଛି
କେବେ ଗୋଆ ଯାଇଛ
ଗୋଆ ଗୋଆ ଟ୍ରିପ୍ ନା କେବେ ଯାଇନି ଅଛି ଆଗକୁ ଯିବାର ଅଛି
ଗୋଆରେ ତମେ ଯଦି ଯିବ ଏଇଠି ଯେଉ ୱାଟର ଆକ୍ଟିଭିଟି ସେଗୁରା ସବୁ ହୁଏ ଜାଣିଲ ନା
ହଁ
ସେଥିରେ ସବୁ ଏଇଭଳିଆ ସବୁ ସିଷ୍ଟମ୍ ମାନେ ସେଠି ମାନେ ଯେଉଁ ବାନାନା ବୋଟ୍ ଥିବ ତାପରେ ଏକ୍ଜାମ୍ପଲ୍ ତମେ ଗୋଆକୁ ଯାଇଚ ଗ୍ରୁପ୍ ରେ, ଗ୍ରୁପ୍ ରେ ଯାଇଚ ଥର ପାଞ୍ଚ ଛଅ ଜଣ ଯାଇଚ ଗୋଟେ କଦଳୀ ଭଳିଆ ଥିବ ବୁଝିପାରୁଚ ନା ତା ତାପରେ ତମୁକୁ ବସେଇବେ। ବସେଇକି ତମୁକୁ ପୁରା ବୋଟ୍ ଭିତରେ ପୁରା ସମୁଦ୍ର ଟିକେ ଭିତୁରୁକୁ ନେଇଯିବେ, ଏତେ ଜର ଛାଡିଦେବେ ଯେ ଲାଇଫ୍ ଜ୍ୟାକେଟ୍ ଗଳି ପଡିବ ତା ଭିତରେ ହେଲା, ତ ମୁଁ ତାପରେ ଉଠେଇବି। ତାପରେ ଆଉ ଯୋଉ ଆକାଶ ଛତା ଏସବୁ ବହୁତ୍ ବଢ଼ିଆ-ବଢିଆ ଆକ୍ଟିଭିଟିସ୍ ଆକ୍ଚୁଆଲି ସମୁଦ୍ର କୂଳରେ ପୁରୀରେ ତ ଏ ତେ ହୁଏନି।
ହଁ
ଦୋଳି ତମୁକୁ ଭଲ୍ ଲାଗେ ଦୋଳି?
ଦୋଳି, କୋଉ ଦୋଳିଟା କହିଲେ?
ଯେତେ ପ୍ରକାର ସବୁ ଦୋଳି ଅଛି ଯେ ଯୋଉ ଯାତ୍ରା ଫାତ୍ରାରେ ପଡେନି
ରାମଦୋଳି?
ରାମଦୋଳି ହଁ।
ଚକ୍ରି ଦୋଳି ଗୋଟେ ଅଛି ସେଇଟାକୁ ରାମଦୋଳି କୁହନ୍ତି ନା କଣ।
ହଁ-ହଁ ସେଇଟା।
ହୁଁ ସେଇଟା ତ ମୁଁ ବସିଥିଲି ମାତ୍ର ଥରେ ବସିଥିଲି ଆଉ ତାପରେ ମନ କରିନି ବସିଆ ପାଇଁ।
ଆଉ ଯୋଉ ବ୍ରେକ୍ ଡ୍ୟାନ୍ସ ଦୋଳି?
ବ୍ରେକ୍ ଡ୍ୟାନ୍ସ ନାଇଁ କେବେ ଖେଳିନି।
ଆଉ ତେତେ କଣ ପାଇଁ ଭଲ୍ ଲାଗେନି
ମୁଣ୍ଡ ବୁଲାଏ।
ହଁ ବା ସେଇଟା ଗୋଟେ ପୁରା କୁହଳା-କୁହଳା ଲାଗିବ।
ହଁ ବା ସେ-ସେ ପୁରା ଉଞ୍ଚାକୁ ନେଇଯିବ ନା, ତ ସେଇ ଜାଗାରେ ପୁରା ମୁଣ୍ଡ ବୁଲେଇବ।
ନା ତମେ କେବେ ଫ୍ଲାଇଟ୍ରେ ଟ୍ରାଭେଲ୍ କରିଚ?
ଫ୍ଲାଇଟ୍ରେ ହଁ ମୁଁ ଥରେ କରିଚି।
ଆଉ ସେ ଫ୍ଲାଇଟ୍ରେ ତ ଯେତଳେ ଉଠିବ ଯେତଳେ ଉପରୁ ସେଇ ଭଳିଆ ଲାଗିବ ରାମଦୋଳି
ରାମଦୋଳି ବେଳେ ତ ଲାଗେ କିନ୍ତୁ ସିଟ୍ ବେଲ୍ଟ ବାନ୍ଧଥିବାରୁ କିଛି ଟିକେ ସେମ୍ତି ଲାଗିବ ଆଉ।
ହେଲେ ଡର ଫର କିଛି ଲାଗେନା ସିଟ୍ ବେଲ୍ଟ ତ ଅଛି ଆଉ।
ହଁ।
କୋଉଠିକି ଯାଇଥିଲ?
ମୁଁ ଆସିଥିଲି ଓଡ଼ିଶାରୁ ଯାଇଥିଲି ଆମର ବାଙ୍ଗଲୋର।
କେତେ ଟଙ୍କା ଟିକେଟ୍ ଫିକେଟ୍ ସରିଆ ନେଇଥିଲା ସବୁ କେମ୍ତି କଣ ଗଲ?
ଏଇଠୁ ମାନେ ଆମ ଘରଠାରୁ ଗଲି ଭୁବନେଶ୍ୱର୍।
ହୁଁ, ବସ୍ ରେ ନା ଟ୍ରେନ୍ ରେ?
ବସ୍ ରେ ଗଲି ତାପରେ ଭୁବନେଶ୍ୱରରୁ ପ୍ଲେନ୍ ଟିକେଟ୍ କାଟି ଦେଇଥିଲି ଆମ ଘରେ। ତ ସେଇଠି ପ୍ଲେନ୍ ଟିକେଟ୍ ଧଇଲିି ଡାଇରେଟେ ଏଠି ବାଙ୍ଗଲୋର।
କେତେ ଘଣ୍ଟା ଭଳିଆ ଲାଗିଲା?
ବେଙ୍ଗଲୋର ଲାଗିଲା ଦି ଘଣ୍ଟା।
ହଁ, ଦି ଘଣ୍ଟା। ପ୍ଲେନ ରେ ଭଲ୍ ଲାଗିବ ଯେ, ବୋଧେ ଇଣ୍ଡିଗୋ ଫିଣ୍ଡିଗୋ ରେ ଯାଇଥିଲୁ ନା କଣ?
ଆ ଏୟାର ବସ୍ ନା କଣ ଥିଲା ସେଇଟା।
ତା ନାଁଟା ଏୟାର୍ ଏସିଆ ଏୟାର୍ ଇଣ୍ଡିଆ
ଏୟାର୍ ଇଣ୍ଡିଆ ହଁ ଏୟାର୍ ଇଣ୍ଡିଆ।
ଇଣ୍ଡିଗୋଟା ଆକ୍ଚୁଆଲି ଅଲଗା ତାର ଫିଲିଙ୍ଗସ୍ ଆସିବ।
ଇଣ୍ଡିଗୋ ଟା?
ହଁ ଇଣ୍ଡିଗୋ ଟା ମତେ ଭାରି ଭଲ ଲାଗେ।
ଅଛି ବିଭିନ୍ନ ପ୍ରକାର ଅଛି ଟି ଟିକେଟ ନ ଆମେ ତର ତର ରେ କାଟିଦେଲୁ ନା ତା ଦେହ ରେ କାଟି ଦେଲୁ।
ହଁ ଫ୍ଲାଇଟରେ ମୁଁ ଯେତେବେଳେ ଫାଷ୍ଟ ଟାଇମ୍ ଟ୍ରାଭେଲ କଲି ମୁଁ କିଛି ମୁଣ୍ଡ କାମ କଲାନି କୁଆଡେ କଣଛି କରିମି
ହ ହ ହ
ଏଟା ହେଟିକି ଏଟା ହେଟି କି ନେ ମୋ ସହିତ ଗୋଟେ ଫ ଖାଲି ୟୁଟ୍ୟୁବ ଫ୍ୟୁଟ୍ୟୁବ ଭିଡ଼ିଓ ଫିଡ଼ିଓ ଦେଖିକି ଏ ସବୁ କରନି ଆଉ ଯାହା ହଉ ହେଇଗଲା ଭୁବନେଶ୍ଵରରୁୁ ଯାଇଥିଲି ଗୋଆ।
କେତେ କଣ ପଇଲା ତମର?
ସେଇଟା ସେ ଫରେନର୍ଟା ବୁକିଂ କରିଥିଲା ସେଇ କେତେ ମାନେ ଏଇ ତିନି ଚାରି ହଜାର ଟଙ୍କା କେ ଚାରି ହଜାର ଟଙ୍କା ପାଖାପଖି ପଡ଼ିଥିବ।
ଓ।
ତାପରେ ସେଇ ଦି ଦି ତିନି ଘଣ୍ଟା ଭଳିଆ ଲାଗିଲା ତାପରେ ଭଲ ଲାଗିଲା। ଫ୍ଲାଇଟ୍ ଟ୍ରେନ୍ ତମେ କୋଉଥିରେ ଟ୍ରାଭେଲ୍ କରିବା ପାଇଁ ଅଧିକ ଭଲ ଲାଗେ?
ମତେ ଟ୍ରେନରେ।
ଟ୍ରେନରୁହ ଟ୍ରେନରେ ଭଲ ଟ୍ରେନରେ କପାଇଁ ଭଲ ଲାଗେ।
ହଁ।
ଟ୍ରେନରେ କଣ ପାଇଁ ଭଲ ଲାଗେ?
ଟ୍ରେନରେ ଭଲ ଲାଗେ ମାନେ ମତେ ଟ୍ରେନ ଟା ମାନେ ମତେ ତେ ଏ ଲୋକାଲ ଟ୍ରେନଟା ଜମା ପ ନ ଯେଉଁଟା ଏକ୍ସପ୍ରେସ୍ ଟ୍ରେନ ସେଇଟା ପସନ୍ଦ ତ ତା ଦେହରେ ଗଲେ ଭଲ ଲାଗେ।
ହଁ ନା ଲୋକାଲ୍ ଟ୍ରେନ୍ କାହାକୁ ବି ପସନ୍ଦ ନୁହଁ ତମେ ଯେଉଁ କ ମାନେ କଉଥିରେ ଏସି ଏ ଏ ସି ନା ନ ଜେନେରାଲ୍ ନା କୋଉଥିରେ ଯାଅ?
କଣ ସେଇଟା ଏକ୍ସପ୍ରେସ।
ଏକ୍ସପ୍ରେସରେ ତ ମାନେ କୋଉ ବଗିରେ ଜେନେରାଲ ବଗିରେ ନା ଏସି ଫାଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍
ନା ନା ନା ନା ସେ ଜେନେରାଲ୍ ମୁ ସ ମୁଁ ସେମିତି ଆସିଛି କେତେଥର କଲିକତାରୁ ଆସିଚି ଇ ଘରକୁ।
କଲିକତା ତ ଚଳିବ ବାଙ୍ଗଲୋରରୁ ଦେଖିବ ଟ୍ରେନରେ ଆସ ତ ଅବସ୍ଥା ଖରାପ ହେଇଯିବ ଯଦି ଜେନେରାଲରେ ଥିବ।
ହିଁ ହିଁ ହଁ।
ଜେନେରାଲ ତାର କିନ୍ତୁ ସବୁଠାରୁ ବେଷ୍ଟ ଆମର ଫାଷ୍ଟ କ୍ଲାସ୍ ଏ ସି। ଚାରି ପାଞ୍ଚ ହଜାର ଟଙ୍କା ଭଳିଆ ନେବ ସେ ତାର ହେଇ ଥିରେ ତମ ବୁଲାବୁଲି ନା ମୁଁ କହୁଚି ବୁଲାବୁଲି ହ ହ। ଆରେ ହେଇ ଥୀରେ ତମେ ଆରାମସେ ଆସିବ। ଟ୍ରେନରେ ଟିକେ ଭଲ ଲାଗେ କଣ ନୂଆ ନୂଆ ଜେଗା ଦେଖି ଦେଖି ଆସିବ ଝରକା ପାଖରେ ବସିଥିବ ଖାଲି ଜାଗା ଦେଖି ଦେଖି ଆସିବ। ସେଇଟା ଟିକେ ଭଲ ଆଉ ନହେଲେ କଣ ସେମିତି ଭଲ ଲାଗେ। ଆଉ ଟ୍ରେନରେ ଯିବ ତ ଖାଇବା ପିଇବା ପ୍ରୋବ୍ଲେମ ବି ଟିକେ ହବ ଇଏ ସେରା ଟ୍ରେନ୍ ଖାଇବାରା ତମକୁ ଭଲ ଲାଗେ?
ଟ୍ରେନରେ ମୁଁ କେବେ ଖାଇନି।
ଓହ।
ତୁମେ?
ଟ୍ରେନ୍ ହଁ ମୁଁ ଖାଇଛି ବହୁତ ଲଙ୍ଗ ଜର୍ଣ୍ଣିରେ ତ ଖାଇବାକୁ ପଡ଼ିବ ମତେ ଏତେ ଖାସ୍ ଲାଗେନି।
ହୁଁ। ତୁମେ ମେଟ୍ରୋରେ ବସିଚ?
ବସିଚ? ହଁ ମେଟ୍ରୋରେ ବସିଛି ବହୁତ ଥର।
ହଉ।
। ମତେ ଭଲ ଲାଗେ କୋଲକାତାରେ ବସିଛି ବସିଛି ଏଠି ରାଜସ୍ଥାନରେ ମେଟ୍ରୋରେ ବସି କୋଲକାତା ମେଟ୍ରୋ ଟା ମତେ ଭାରି ଭଲ ଲାଗେ।
ହୁଁ ।
। ମୁଁ ତ କୋଲକାତାରେ ବା ପ୍ରତି ପାଞ୍ଚ ଛଅ ମାସରେ ଥରେ ଯାଏ ମାସେ ରହି ରହିକି ଆସେ।
ତମର ସେଠି କଣ ରିଲେଟିଭ ଅଛନ୍ତି।
ରିଲେଟିଭ୍ ଅଛନ୍ତି ରିଲେଟିଭ୍ ତା ସହିତ ଅଧିକାଂଶ ଯେଉଁ ଫରେନର୍ ଆସନ୍ତି ସେମାନେ କୋଲକାତାରେ ରୁହନ୍ତି ପନ୍ଦର ଦିନ ମାସେ। ତାଙ୍କ ସହିତ ହେଇ ସେଇଠୁ କୋଉଠୁ ଏ ସେଇ ଯେଉଁ କହନି କାଳିଘାଟରୁ ଦମଦମ ସେପଟ ସାଇଡ଼ରେ ଯିବା ଆସେ କରେ ଏମିତି ଆଉ।
ଓ। ଯଦି ତୁମେ ଫରେନର୍ ଫରେନର୍ ଫରେନର ଯେଉଁ କଥା କହୁଛ ସି ତୁମ ତୁମେ ତାକୁ କେମିତି ଜାଣିଲ କେମିତି। ।
ମୁଁ ଯେତେବେଳେ ବାଙ୍ଗଲୋରରେ କ ମାନେ ଯେତେବେଳେ ଥିନି ବାଙ୍ଗଲୋରରେ ଚିହ୍ନା ହୋଇଥିଲା ଗୋଟେ ଫରେନର୍ ସହିତ।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
ତାପରେ ସିଏ ତାର ପ୍ଲାନିଂ ଥିଲା ଓଡ଼ିଶା ଆସିବା ଆଉ ମୁଁ ବି ହେଯାଏ କିଛି ଓଡ଼ିଶା ବିଷୟରେ ମୁଁ ବି ଯା ଣିନି ମୁଁ ତ ହେତେବେଳେ ଅ ମୁଁ ତ କୁଆଡେ ଯାଏନ ବୁଲିବା ପାଇଁ ମୁଁ କେମିତି ଜାଣବି ମୁଁ ପଡିଉଠି ଯୋଉ ଗୁଗଲ ଫୁଗଲ ସବୁଆଡୁ ଦେଖି ଦୁଖାଇକି। ସବୁ ତାକୁ ଗାଇଡ଼ କରିିଥିଲି ତାକୁ ଭଲ ଲାଗିଲା ସିଏ ଯେତେବେଳେ ଆଇଲା। ଜଣେ ଜଣଙ୍କ ସହିତ ଚିହ୍ନା ହେଲା ମାନେ ସମସ୍ତଙ୍କ ସହିତ ଅଟୋମେଟିକଲି ଧୀରେ ଧୀରେ ସବୁ ଚହ୍ନାଇଯଏ ତାର ଚିହ୍ନା ହେଇଗଲା ସାଙ୍ଗ ତାପରେ। ସବୁ ଫରେନର୍ ମାନେ ଚିହ୍ନା ହୋଇଇଗଲେ ତାରେ ସବୁ ଆସନ୍ତି ଏଇ ଶୀତଦିନେ ଆଉ।
ହଉ।
ଏମିତିଆ ସବୁ କଥା ଫରେନର୍ ଯାଏ ବୁଲିବା ପାଇଁ ଏବେ ଏବେ ପ୍ଲାନିଙ୍ଗ ଅଛି ଆହୁରି ଫରେନ୍ ଟ୍ରିପ୍ ଯିବା ପାଇଁ। ହଁ ଜୁଲାଇ ମାସରେ ଜଣେ ଆସିବ। । ତାଙ୍କ ଆଡ଼େ କେବଳ ମୁଁ ଥରେ ଯାଇଛି।
ଆଚ୍ଛା।
ଆଉ ଆଗରୁ ପ୍ଲାନିଂ ଅଛି ଅଷ୍ଟ୍ରେଲିଆ ଫଷ୍ଟ୍ରେଲିଆ କୁଆଡେ ଯିବା ପାଇଁ।
ହଁ।
ଶୁଣ ତାଙ୍କ ସହିତ ତାଙ୍କ ସହିତ ମୁଁ ବୁଲେ ମୁଁ ପଇସା ନିଏ ନାହିଁ ତାଙ୍କ ସହିତ ପୁରା ମାନେ କ୍ଲୋଜ୍ ହେଇଥାଏ। କ୍ଲୋଜ୍ ହେଇଗଲେ ଅଟୋମେଟିକଲି ସେମାନେ। ମାନେ ଡାକନ୍ତି ଗୋଟେ ଜଣ ସହିତ ତମେ ଯଦି କ୍ଲୋଜ୍ ହେଇଯିବ ଗୋଟେ ସାଙ୍ଗ ଭଳିଆ ହେଇଯିବ। ତ ଅଟୋମେଟିକଲି ତମର ଗୋଟେ ଏ ଚାଲ କୁଆଡ଼େ ବୁଲିବା ପାଇଁ ଯିବା କି କଣ ଏମିତି। ସେ ହୁଏ ନା ନାଇଁ ସେଇଭଳିଆ ଆଉ।
ତାହେଲେ ତୁମର ଡ୍ରିମ୍ ଅଛି ଅଷ୍ଟ୍ରେଲିଆ ଯିବ ବୋଲି।
ଡ୍ରିମ୍ ସେମିତି ନୁହେଁ ମୋର ଡ୍ରିମ୍ ଥିଲା ଫ୍ରାନ୍ସ ଯିବାର ଛୋଟ ଛୁଆର କିନ୍ତୁ। ଡ୍ରିମ୍ ପୁରା ହେଇଯିବ ଯେ ଅଷ୍ଟ୍ରେଲିଆ ଅଲଗା ଦେଶ ଆମେରିକା ଯିବାର ଇଚ୍ଛା ଅଛି।
ଆ ରେ ଯିବ।
ହ ଯିବାର ଇଚ୍ଛା ଅଛିଛି କିନ୍ତୁ ଭିସା ଭାରି କଷ୍ଟ ଏଠି ଯୋଉ ଯୋଉ ଅଛି। ଆମର ଏବେ ମାନେ ଟିକିେ କମ୍ପ୍ଲିକେଟେଡ଼୍ ପ୍ରୋସେସ୍ ଟିକେ ଆମେରିକାର ଆଉ ଅଲଗା ଏତେ କିଛି ନୁହେଁ। ଅଷ୍ଟ୍ରେଲିଆ ଫଷ୍ଟ୍ରେଲଆ ଏତେ କିଛି ନୁହଁ।
ଓହୋ।
ଏମତି ସବୁ ସିଚୁଏସନ କଅଁ ଚାଲିଛି ଏମତି ବୁଲାବୁଲି କର ବାହାର ଅ ଯିଏ ବ୍ ଚଛା ଅଛି ଥାଇଲାଣ୍ଡ ଫାଇଲାଣ୍ଡ ଯିବାର ଏଠିକି।
କେଵେ?
ଏବେ ନୁହଁ ସେପ୍ଟେମ୍ବର ମାସ ନା ଜୁଲାଇ ମାସରେ ସେ ଗୋଟେ ଫରନର୍ କେତେ ଆସିବ?
ହୁଁ।
ସେ ଦେଖିଆ କଣ ହଉଚି ଦେଖିଆ ତାପରେ ଆଉ।
ଓହୋ ଯାହା ହଉ। ବୁଲିକି ଆସ ଆଉ।
ବୁଲାବୁଲି କରିଆକୁ ମତେ ଭାରି ଭଲ ଲାଗେ। ହୁଁ।
ପଢା ପଢି କେତେଵାଟ ତମ ଗଲା?
ପଢ଼ାପଢ଼ି ତ ସେମିତି ଚାଲିଚି ଆଉ। ଏଇ ଡିପ୍ଲୋମା ଆହୁରି ଦି ବର୍ଷ ଅଛି କରିଚି ଫାଷ୍ଟ ବର୍ଷ।
ଡିପ୍ଲୋମା ସାଙ୍ଗ ମୋର ଜଣେ ମୋର ଜଣେ ଇଲେକ୍ଟ୍ରିକାଲ୍ ସାଙ୍ଗ ଅଛି ତ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର। ସେ ଅଷ୍ଟ୍ରେଲିଆରେ ଅଛି ମାନେ ସେ ଅଷ୍ଟ୍ରେଲିଆ ଲୋକ। ସିଏ ମତେ ଥରେ କହିଲା କି ତୁ ଇଲେକ୍ଟ୍ରିକାଲ୍ ଜ ମାନେ ଫିଲ୍ଡରେ ମାନେ ଆଡ୍ମି ନ କର ଏଇଠି ଗୋଟେ ଭଲ ଜବ୍ ବି ଆରାମସେ ମିଳିପାରିବ ତତେ ସେଇଥିଲାଗି ଗୋଟେ କରିଦେଲି ଆଉ। ଆମର ଏ କମର୍ସ ପଢ଼ିଵ ନା ବ୍ୟାଙ୍କିଙ୍ଗ୍ ଫ୍ୟାଙ୍କିଙ୍ଗ୍ କରିଥିଲେ ଭାରି ଡିଫିକଲ୍ଟ୍ ହେଲା ବ୍ୟାଙ୍କିଙ୍ଗ୍ ମିଳୁନି ସହଜରେ ବହୁତ୍ କଷ୍ଟ।
ଓ ହୋ।
ହୁଁ। ହଁ ତମର କଣ କେମିତି କହୁନା ସବୁ।
ମୁଁ ମୋର ତ ହଁ ସବୁ ସେଇଆ ଭଲ ମୋର ଆଉ ସରିଯାଇଚି ପଢ଼ା ଏବେ ଜବ୍ ଖୋଜୁଚି ଆଉ।
ଜବ୍ ଓହୋ ଜବ୍ ମିଳି ଵା ଜବ କଣ ଜନସଂଖ୍ୟା ଟିକେ ଅଧିକ ଆମ ଭାରତରେ ଜବ୍ ଟା ଟିକେ କଷ୍ଟ ହଉଚି ଆଉ।
ଅଧିକାଂଶ ଲୋକ କମ୍ପିଟିସନ୍ ବେକାରୀ ହେଇକି ସବୁ ବୁଲୁଚନ୍ତି ଆଉ। ସେଇଆ ତ।
ଦେଖୁଚି ଗୋଟେ ଛୋଟକାଟିଆ ଜବ୍ ଟେ ଯଦି ମିଳିଯିବ ବାଇଚାନ୍ସ।
ତଥାପି କେତେ ମାନେ ସାଲେରୀ କେତେ ଏକ୍ସପେକ୍ଟଡ୍ ଅଛି?
ଏକ୍ସପେକ୍ଟେଡ଼୍ ସାଲାରୀ ମୋର ଟୋଣ୍ଟି ଥାଉଜେଣ୍ଡ ଭିତରେ ବି ହେଇଯିବ।
ତମେ କଲ୍ ଫଲ୍ ସେଣ୍ଟରରେ କଣ ଜବ୍ ଫବ୍ କରୁନା ନନେ।
ନା ସେସବୁ ହବନି।
ହୁଁ ତ କୋଉଭଳିଆ ତାନ୍ ଓହ କୋଉଭଳିଆ ଜବ୍ ଟାନ୍ ପସନ୍ଦ?
ମୋର ଆକ୍ଚୁଆଲି କହିଆକୁ ଗଲେ କମ୍ପ୍ୟୁଟର୍ ଫମ୍ପୁଟର୍ କାମ। ସେ ସବୁ କାମ ପସନ୍ଦ।
ଓହୋ।
ଆଉ ଏଗୁରା ସବୁ କିଛି ନାଇଁ, ପସନ୍ଦ ନୁହଁ।
ହଁ ସେଟା ବି ଗୋଟେ କଥା। ଆଉ ଏରା ଠିକ୍ ଅଛି ସେ ଜବ୍ ଟେ କହ ଯେ କିନ୍ତୁ ତମେ ଦେଖ ତମେ ଯୋଉମାନେ ଲେବର୍ ଲାଗୁଚନ୍ତି। ଯୋଉମାନେ କାମ କରୁସନ୍ତି ୱାର୍କର ଯୋଉମାନେ।
ହୁଁ
ସେମାନେ ଯାଉଛନ୍ତି ତାଙ୍କର ଟେନସନ୍ ଅଛି ସେମାନେ ଯାଉଛନ୍ତି ଖାଲି ଖଟ ଖଟିକି ପଳେଇ ଆସୁଛନ୍ତି ତାଙ୍କର ଯା ଫିଜିକାଲ୍ ତାଙ୍କ ଉପରେ ବଡ଼ିରେ ପ୍ରେସ -ପ୍ରେସର ପଡ଼ୁଛି ତାଙ୍କ ଶାରୀରିକ ପ୍ରେସ ପଡୁଛି ସେମାନେ ମାନେ ଗୋଟେ କଥା କିନ୍ତୁ ଶାରୀରିକ ପରିଶ୍ରମ ଅପେକ୍ଷା ଯୋଉ ମାନସିକ ପରିଶ୍ରମ ଟା ଅଧିକ ମାନେ ମାନେ ପ୍ରୋବ୍ଲେମ୍ ସେଇଟା ଜବ୍ ଯୋଉଟା କରିବ। ଆଇ ଟି ସେକ୍ଟର ରେ ହେଇଗଲା କମ୍ପ୍ୟୁଟର ଫମ୍ପୁଟର ସେ ଏମତି ପ୍ରୋବ୍ଲେମ୍ଏଇଆ ଆଉ କଣ?
ସେ ମାଇଣ୍ଡ ଡିଫେକ୍ଟ ହେଇଯିବ ତୁମ କଇଆ କଥା।
ହୁଁ।
ଆ ଏଇଆ ହଉଛି ଯାହାବି ହେଲେ ତ ଗୋଟେ କଣ କରିବାକୁ ପଡିବନି କି ନାଇଁ।
ଯାହାବି ହେଲେ ଗୋଟେ କରିଆକୁ ପଡ଼ିବ, ହଁ କଣ କରିବା ଆଉ କଣ ସେମିତି ଆଉ ସେମିତି କଣ ଘରେ ଖାଲି ବସିଥିବେ‌।
ହଁ ସେଇଥିପାଇଁ ଏମିତି କରିଆ କଥା ଆଉ।
ଖୋଜିଆ କଥା ହଁ।
ଏଇଟା ଆଜି କ
ଆଜି କଣ ହେଇଛି ତ ରୋଷେଇ? ରୋଷେଇ କଣ ସେ ଶାଗ ଫାଗ କଣ ଖାଏ ଆମର ରୋଷେଇ ଫଷେଇ କଣ ଆମର ତ ନନ୍ ଭେଜ୍ ପ୍ରିୟ ଲୋକ କେହି ନୁହେଁ ଆମ ଘରେ ଖାଲି ଏଇ ଶାଗ ଫାଗ ଏମିତି ସବୁ ହୁଏ ଆଉ। ପଖାଳ, ଗରମ। ନା ଖରାବେଳ କୋଉ ଦିନ ଗରମ, କୋଉ ଦିନ ପଖାଳ ଗରମ ଭାତ ଆଉ ଡାଲି।